ହ୍ୟାଲୋ
ହ୍ୟାଲୋ
ହଁ ମୁଁ କହିଲି ଭୟେସ ଶୁଭୁଛି
ହଁ ହଁ ଶୁଣା ଯାଉଛି
ହୁଁ କଣ କରୁଛ
ଏଇ ଛାତ ଉପକୁ ଆସିଥିଲି ଟିକେ ଆସିକି ବସିଛି ଏଇଠି ଆଉ
ଆଉ ତମେ
ଶୋଇ ଶୋଇକି ଉଠି ତ ତମେ ମେସେଜ କଲ ଅନ ଆସି ମସେଜ କରିଥିଲ
ଆଚ୍ଛା ମାନେ
ଆଁ ବସ୍ ବସ କରନ ନା ମ ସ ନିଦ ଲାଗିଯଇଥିଲା ମାମା କି ଡାକନ୍ତିନି ଉଠି ଭଣି
ମୁଁ ତ ଉଠି ଯାଏ ଛଅଟା ପୂର୍ବରୁ ତ ମୁଁ ଉଠି ଯାଏ
ସେମିତି ସେମିତି ପର୍ଟିକୁଲାର ନୁହେଁ କି ଛଅ ଟା ଇଏ ଟାଇମ ସେମତି ଫିକ୍ସ ନହଁ କି ଏତିକି ଉଠିବା ସେଥିରେ କିଛି ନାଇଁ ଘରେ କିଛି କୁହନ୍ତିନି ହେଲା
ହଁ ହଁ ଘରେ ବି ମାନେ କିଛି କୁହନ୍ତିନି କେ ଓ ତମେ କଲେଜ ଯେ କଲେ
ରବିବାର ଥାତା ଯଦି ସେି ଉଠିଥାାଆନ୍ ଆଠଟାଇ କଲେଜ ଅଛି ବଲି ଉଠିକି ବାହାରି ଗାଧେଇ ଫାଦେଇ ମାମା ନାଇଁ ନାଇଁ ସିଏ ସିଏ
ଆଚ୍ଛା ଓହୋ ମୁଁ କହିଲି ତମେ କଲେଜ ଯିବ ନା କଣ
ନାଇଁ ସେ ସରିଲାଣି
ଆଚ୍ଛା ଆଉ ଏବେ ଖାଲି ଯୋଉ ବ୍ରସ୍ କରିକି ଆସିଲେ
ବ୍ରସ କରି ଯାଇଁକି ଆ ଛାତକୁ ଯାଇଥିଲି ପିଜୁଳି ଖାଇଥିଲି ସେ ଖାଇବାକୁ ଇଛା ହେଲାନି
ପିଜୁଳିଟା ନା ହଁ ପିଜୁଳି ରେ ନା ଟିକେ ଯଦି ଲୁଣ ଲଙ୍କାଗୁଣ୍ଡ ନହେଲେ ଖାଲି ଲୁଣ ମଡେଇ ଖାଇବ ସବ ଭଲ ଲାଗିବ ଖାଇବାକୁ
ହେ ଲୁଣ ତ ଲୁଣ ଲଙ୍କାଗୁଣ୍ଡ ବି ଆଡ କଲେ ବି ଭଲଲାଗିବ ଯେ ଯେମିତି
ହଁ, ମାନେ ଯେବେ ସାଧା ଟା ଭଲ ନ ଲାଗେ ଏମିତି କରି ଖାଇବ
ହୁଁ ନାଇଁ ନାଇଁ ସକାଳୁ ସକାଳୁ ନା ଆଉ କିଏ ଏତେ ଆଉ ଇଏ କରିକି ଖାଇବ ସେଇକଥା ଯା
ନାଇଁ ମୁଁ ହୁଁ ହୁଁ ତ ଆମର କଣ ହେଇଥିଲା ନା ଆମ ଛାତ ଉପରକୁ ଗୋଟେ ପିଜୁଳି ଗଛର ପୁରା ଡାଳଟେ ପୁରା ଶୋଇ ପରୁଥିଲା ଆମ ଛାତରେ ସେଠି ବହୁତ ପିଜୁଳି ହେଇଥାଏ କରିବାକୁ ହେଲା ଦାନ୍ତ ଘଷିଦେବି ଦାନ୍ତ ଘଷିକିନା ଛାତ ଉପରକୁ ପଳେଇଆସିବି ସେଇଠୁ ନିହାତି ତ ପାଞ୍ଚ ଛଅ
ନିହାତି ତ ପିଜୁଳି ତ ଖାଇ ମାନେ ନିହାତ ପିଜୁଳି ଆଖିକି ଦେଖାଯିବ ଖାଇବ ଆଉ
ଏ ମାନେ କୋଉ ସାଇଜ ର କହିଲ ସେ ବେଶୀ ବଡ ବି ନୁହଁ ପୁରା ଛୋ ଏତେ ମାନେ ଛୋଟ ନୁହଁ କି କେତେ ବଡ ନୁହଁ ହୁଁ।
ତ ପୁରା ଯୋଉ ହାଲକା ହଁ। ଯୋଉ ହାଲକା ଯୋଉ ସୁନେଲି ପରିକା ନୁହଁ ଯୋଉଟା? ଦେଖା ଯାଉନଥିବ ପୁରା ଚିକିଣିଆଟା ମାନେ ସେମତିଆ ପୁରା ହେଇଯାଇଥିବ ହଁ। ଦେ ସେଇଗୁଡା ଖାଇବାକୁ ଭାରି ଭଲ ଲାଗେ
କଣ?
ହଁ ଆମର ତ କଣ ଖରା ଦେଖେଇଲାଣି ଡେ ଦେଖୋଉ
କାହିଁକି କହିଲୁ ଡ୍ରେସ ପଟା ଗୁରା ଯୋଉ ଶୁଖିଚି ସେରା ସବୁ ହଁ ସେଇସକାସେ ସେରା ସବୁ ଖରା ଟିକେ ଟିକେ ପକେଇ ଦେଲେ ଭଲ ଲାଗେ ଭଲ
ନହେଲେ ସେ ଯୋଉ ବାସ୍ନା ବର୍ଷା ରେ ଯୋଉ ଭିଜିକି ଥିବ
ମାନେ ବର୍ଷା ହବ ମାନେ ତମେ ଯେତେ ଡ୍ରେସ ଶୁଖୁ ଜାଲେମା ଲାଗିବ ଏକରେ ଫାଷ୍ଟ କଥା ଦୁଇରେ ହେଲା ଭଲ ଲାଗିବନି ପିନ୍ଧିବାକୁ
ହଁ ଜମା ଭଲ ଲାଗେନି ସେଥି ମାନେ ଗୋଟେ ଯାହବି ଗୋଟେ ବ ଅଲଗା ଯୋଉ ଗନ୍ଧେଇବ ଗୋଟେ ଗୋଟେ କଣ ଯୋଉ ବର୍ଷାରେ ତିନ୍ତିଲେଣି ସେଇ ଯୋଗୁଁ ଭଲ ଲାଗେନି ସେ ଗୁଡା ପିନ୍ଧି ମାନେ ଇଁ ପିନ୍ଧିବାକୁ ହଁ ଦି ଦିନ ବ ବର୍ଷା ହେଲା ଗୋଟେ ଦିନ ଖରା ଦେଖେଇବା କଥା ସେ ଡ୍ରେସ ଶୁଖିବା କଥା। ଘରେ ଯେତେ ବି ଡ୍ରେସ ଥାଉ
ହଁ ଗୋଟେ ଭ ମାନେ ଡ୍ରେସ ପୁଣି ସାଇଜ୍ କରି ରଖ ଖିବ ନା ନାଇଁ ହେନ୍ତି ଗୋଳମୋଳ ହେଇକି ପଡଥବ। ଆଉ ସେନ୍ତି ମୁଁ କହିଲି ବର୍ଷା ଟା ହେଲେ ସବୁ ଖରା ପରା ରେ ପକେଇଦେଲ ଭାଙ୍ଗି ଭୁଙ୍ଗି ଥୋଇଦେଲ ଆଉ କଣ ଖାଇଚ?
ନା କିଛି ଆଜି ଖାଇନି ସକାଳୁ।
ଅ ହୋ।
କିଛି ଖାଇନି ଭାବୁଚି କଣ ଟିକେ ଯାଉଛି ଉ ଉପମା କଁ ଅଁ ସେ କଣ ଉପମା କରୁଚି
ଓ ହୋ ଭଲ
ଉପମା କରୁଚନ୍ତି। ହଁ, ଯୋଉ ମସଲା ଉପମା କରନ୍ତି ନି ଯୋଉ ପରିବା ପତ୍ର ପକେଇକି ନା ସେଇଟା
ସ୍କୁଲ ଟାଇମ ରେ ହେଲା ମୋର ଗୋଟେ ସାଙ୍ଗର ମାମ ଘର ମାମା ତାଙ୍କ ମାମା ଏଇ ଯୋ ଯୋଉ ମସଲା ଏଇ ଉପମା ଟା ଭଲ କରନ୍ତି ହେଲା ଥରେ ଆଣି ଲ ଟେଷ୍ଟ କରିଥିଲୁ ଆମେ ତାପରେ ଆମେ ଯେତେ ଥର ଯାଉଁ ମୁଁ ଥରେ କହିଦେଇଥିଲି ଭଲ ଭଲ ହେଇଚି ବୋଲି ଯେତେଳେ ଯାଉ ସେ କରନ୍ତି ସେ ଉପମା। ତାଙ୍କ ସ୍କୁଲ ବେଳେ ଦେନ ତାପଠାରୁ ବଡ଼ ହେଲା ପରେ ଆଉ ମୁଁ ଯାଇନି ଇଁ ତା ସ୍କୁଲ ବେଳ ତ ସାଙ୍ଗ ସାଙ୍ଗ ଦେନ ସେ ତାର ଅଲଗା ଆଡେ ପଢ଼ିଲା ମୁଁ ତ ଆଡେ ଆଉ। ଏମତି ଭଲ କରନ୍ତି।
ତ ସବୁ ହେଇଗଲେ ହୁଁ ତ ମୋ ତ ଗୋଟେ ସାଙ୍ଗ ବେଶୀ ଅନେଇଲ ତାଙ୍କର ଆଚାର ବହୁତ ଭଲ କରନ୍ତି।
ହୁଁ ହଁ ଆରେ ସବୁ ଭେରାଇଟି ଭେରାଇଟି ସବୁ ପିଲା ଥାଆନ୍ତି କିଏ ଏ କାହା ଘରୁ କଣ ଆଣେ ଖାଇବା ପାଇଁ
ସେ ନା ସେ ପ୍ରତିଦିନ ହେଇକି ଆସିବ ସେତେବେଲେ ଗୋଟେ ଅଲଗା ମଜା ଥିଲା।
ହୁଁ ଆାଇ ସେ ଛଡା ମଡା ହେଇ ଖାଇବାର ଯୋଉ ମଜା ଆ ଏବେ ଏବେ ଜଣେ ଯା ଚିଲେ ବି ଆମେ ଭାବିବା ବଡ ହେ ଆମେ ଖାଇବାନି
ମାନେ ଏମୁତି ରଖିଦେଇଥଉ ରଖିଦେଇଥ ଖାଇବୁ
ହଁ ହ ସେ ସେମୀତିଇ ତାକୁ ଆଉ ଫି ହେଲା ପରେ ସେ କଣ ଭାବ ବିକବ ନା ମ ଆଗରୁ ପାଟି କରିଥାଉ ଦବୁନୁହ ହବୁନୁ କହି ଆଣିକି ଛଡେଇବି ଖାଇବ
ହଁ ସେଇଟା ବି ତ ଗୋଟେ କଥା ଆମେ ନା ସେତେବେଳେ କଣ କରୁ କହିଲ ଖଟା ହେଲା ଆଚାର ନା ଯୋଉ କାକୁଡି ନେଇ ଆସିବୁ କମଲ ହଁ
ଆମ୍ବ ସିଜନ ଆମ୍ବ ହ ସବୁ
ତାପରେ ଆମେ କଣ କରିବୁ ନା ରୋଷେଇ ଘରକୁ ଧ ଡିବୁ ରୋଷେଇ ସେ ଘରକୁ ଯାଇକି ସେ ପିଅନ ଯେ ଥିବ ଆମର ତା ହଁ ତାକୁ ମାଗିବୁ ଦିଅ
ଖାଇଆକୁ ହଁ ଆମେ ପା ସେମିତି ନାଇଁ ହଁ ସେମ ସେମ ଆମେ ବି ସେମିତି ବାହାରକୁ ଯାଇଥିବେ କ ଯାଇଥିବେ ହେ ପାଣି ବଟଲ ଆଣିବା କି ଯିବା ଆମେ ସେ ଯିବୁ ମାନେ ଜିନିଷ ନେଇ ପଲେଇଆସିବୁ କାଗଜଟେ ଯୁ ନେଇ ପଲେଇ ଆସିବୁ
ନାଇଁ ଆମେ ତ ପଳେଇବୁ ଯୋଉ ହୁଁ ସେଠି
ନାଇଁ କ୍ଲାସ୍ ପିରିୟଡ଼ ନା କ୍ଲାସ ପିରୀୟଡରେ ପାଟି କରିବେ ନା ହୁ
ହଁ ମାନେ ଆମର ଟିକେ ଯଦି ଫାଙ୍କା ରହିଲା ଆମେ ଦୌଡିବୁ ଯଦି କୋଉ ସାର୍ କି ହୁକିଏ ପଚାରିବେ କୁଆଡେ ଯାଇଛ ସିଏ ପା ଏ ଯୋଉ ରୋଷେଇ ଘରୁ ଲଙ୍କା ଗୁଣ୍ଡ ଆଣିବୁ ଆଉ ଲଙ୍କା ଗୁଣ୍ଡ କଣ କରିବେ ନା ଆମେ ପିଜୁଲି ଆନିଛୁ ଖାଇବୁ।
ନାଇଁ ନାଇଁ ଆମେ କ୍ଲାସ ପିୟଡରେ ଯାଉ ନା କା କ୍ଲାସ୍ ପିରିୟଡରେ ଯାଉନା ପାଠ ପଢାଉିବ ଖାଉଥିବୁ ସେଇ ଜାଗା ଯେ ଆଉ କଣ କହିକି ଯିବୁ ଆଉ ପାଣି ବୋଟଲ ଆଣିଲା ଆଉ ପାଣି ନାଁ ରେ କହିକି ଆଇଲା ବେଳେ ଲେଟ ରେ କରିକି ତିନି ଜିନିଷ ନେଇକି ଆସୁ ଏମତି ଆଉ ବିଶେଷ ପରେ ତ ଜେଜା ଜେଜା ମାନେ ଉ ଖାଇଲେ କି ମୁଁ ଆମ ପାଖ ଘର ଟା ଟିକେ ପାଖ ତ ମୁଁ ଅଷ୍ଟମ ନବ ଦ ସମ ତ ଘରକୁ ପଳେଇ ଆସେ ଖାଇବା ପାଇଁ ଆଉ ଆମ ଘର ପାଖ ହ ମୁଁ ଟିଫିନ ନିଏନି ଟିଫିନ ଆଉ କଣ ନେବି ଏଇଠି ତ ଚାଲି ଚାଲି ଗଲେ ପାଞ୍ଚ ମିନିଟ ଲାଗିବ ଆଉ ମୁଁ ଚି ସାଇକେଲରେ ଆସେ ଆଉ ଖାଇଆସିଲି ଖାଇଲି ପିଇଲି ଘରେ ଇଏ କରିକି ଗଲେ
ଆଛା ଆମକୁ ତ ଅଷ୍ଟମ ପରେ ମଧ୍ୟାହ୍ନ ଭୋଜନ ଦେଇନ
ନାଇ ଦେଇ ନଥିଲା ପା ସେଇ କଥା କହୁଛି ଅଷ୍ଟମ ନବମ ଦଶମ ତି ତିନି ବର୍ଷ
ମତେ କହିଲେ ତମେ ବଡ ପିଲା ହେଇଗଲେଣି ଆଉ ସ୍କୁଲରେ କଣ ଖାଇବ ଆମ ଘରଠୁ ସ୍କୁଲ ହଉଛି ଦୁଇ ମିନିଟ ର ରାସ୍ତା।
ହ ସେମ ସେମ ଆମର ଏଇ ଅନେଇଲେ ସ୍କୁଲ ପିଲା ଆଇଲେ କି ନାଇଁ ଆମେ ଜାଣି ଦଉଛ ମାନେ ଟିକେ ଅଙ୍କା ମଙ୍କା ଘର ପର ହେଇଗଲାଣି ନା ହୁଁ
ହଁ ମାନେ ପ୍ରାର୍ଥନା ବେଲ ପୂର୍ବରୁ ଗୋଟେ ବେଲ ବାଜେନି ଆମର ସେ ବେଲଟା ବାଜିବା ଆମେ ଦ‌ଉଡି ପ୍ରାର୍ଥନା ବେଳକୁ ପହଞ୍ଚି ଯାଇଥିବ ସ୍କୁଲ ରେ ମାନେ ଏତେ ଜଲଦି ଆମେ ଯାଉ
ହଁ ହଁ ଏ ପ୍ରାର୍ଥନା ବେଳେ ଟିକେ ମଜା ଲାଗେ କାହିଁକି ନା ଆମେ ସବୁ ଲାଇନ୍ କରିଥି ଠିଆ ହେଇଥାଉ ହେଲା। ଚପଲା ରା ସବୁ ଲାଇନ କରିକି ଖୋଲିକି ପ୍ରାର୍ଥନା କରୁ। ହେଲା। ଆ କିିଏ କାହା ଚପଲ ସବୁ ଆଖି ଖୋଲିକି ଅଧା ପିଲା ଆମେ ପଛରେ ଯୋଉ ଆମେ ଯେତେବେଳେ ଆଗକୁ ଯାଉ ପ୍ରେୟାର ବୋଲିବା ପାଇଁ ସେତେବେଳେ ସବୁ ଠିକ ଠାକ୍। ସେତେବେଳେ ପୁରା ସିିନ୍ସିୟରୀଲି ବୋଲିକି ଆସିବୁ। ଦେନ୍ ଅଲଗା ଯୋଉ ଆମ ପାଳି ଯୋଉ ଦିନ ନଥିବ ସେଦିନ ଆମେ ସବୁ ବା ତଳେ ପଛରେ ଜାଣିକି ଆସିକି ଠିଆ ହେଇଥିବୁ, ପଛରେ ଆସିବୁ ନା। ଠିଆ ହେଇଥିବୁ। ଆମ ଖାଲି ଚପଲ ଲୁଚା ଲୁଚି ପେଲା ପେଲି ସବୁ ଲାଇନ୍ କରିକି ଚାଲ, କିଏ ଚପଲ ପାଉନ ତ ପାଟିଶୁଣାନି।
ହଁ ସେଇ ସେମତି ତ ହ ମଧ୍ୟାହ୍ନ ଭୋଜନ ଯଉ ମିଶିକି ଖାଆନ୍ତି
ହଁ।
ହଁ ଆମର ତ ଜଣେ ନା ସ୍କୁଲ ବାହାରେ ଜଣେ ଥିଲେ। ସେ ସବୁ ଜିନିଷ ନେଇକି ଆସନ୍ତି। ତ ଆମେ କଣ କରୁନା ସେଇଠୁ ଖଟା ନେଇ ଆସିବୁ ସିଝା ମଟର ନେଇ ନେଇ ଆସିବୁ। ଆଉ ସେଥି ଯୋଉ ଡାଲମାରେ ଯୋଉ ଆଳୁ
ହଁ ତାକୁ ଦଳିକି ଖାଇବାକୁ ତ ସେମ୍ ସେମଟ ସବୁ ତ ସେମ୍।
ସେଇଟା ଗୋଟେ ପୁରା ଅଲଗା ପ
ଏଡ଼ା ଟେଷ୍ଟ କଉରା କରିକି ଖାଇବୁ ଛଡା ମଡ଼ା ହେଇକି। ଆଉ ଡାଲେମା ରୁ ଲ ଲଙ୍କା ପଡିଥିବ ସେ ଲଙ୍କାର ଟେଷ୍ଟ ଆଉ କଞ୍ଚାଲଙ୍କା ଟଷ୍ଟ ଛାଡିବ। ହଁ କଞ୍ଚା ଲଙ୍କା ସବୁବେଳେ ଆଭେଲେବଲ ନଥାଏ ନା।
ମାନେ ସେ ଖାଇବା ଟା ପୁରା ଅଲଗା ନାଇଁ। ଅଲ
ହୁଁ ଆରେ ସାଙ୍ଗସାଥି ମୁଁ କ ଜାଣିଛ ନା ମୁଁ ମୋ ଘରୁ ଖାଇ ଦେଇକି ଅଷ୍ଟ, ନବମ, ଦଶମ ଥିଲା। ଆମେ ତ ସେତେବେଳେ ସାଙ୍ଗ ହେଇକିସେଠି ଖାଉଥିଲୁ। ଆମ ଘରୁ ବେଳା ବେଳି ଖାଇଦେଇ ଆମେ ଯିବୁ ସେଠି ଆମର କଲେଜ ଆମ ସ୍କୁଲ କଲେଜ ପାଖ। ହେଲା। ଆଉ କଲେଜ ଷ୍ଟାପରେ ପିଲାଗୁରା ସେତେବେଳେ ଟିକେ ମାନେ ସେତେବେଳେ ହଉ ଦେଖିବା କଲେଜ୍ କୁ କିଏ କିଏ ସବୁ କ ଆସନ୍ତି ଏ ସିଏ ଆମେ ସବୁ ବସିକି ଆମେ ଚେୟାର ପକେଇଦବୁ ନେଇ ଆସି ସେଇୟା କୁ ବି ଆମେ ସବୁ ବସିକି ଦେଖିବୁ କଲେଜ ପିଲା କଣ ପାଠ ପଢୁଛନ୍ତି ନା ବୁଲୁଛନ୍ତି। ତାପରେ ଏବେ ଗେଟ୍ ଦିଆ ଦିଆ ହେଇଯାଇଛି ସେପଟ। କଲେଜ ର ଦିଆହେଇଛି ଆମ ସ୍କୁଲ ର ଦିଆ ହେଇଚି। ଆଉ ଏମିତି ଆମ ବେଳେ ସେମତି ଆମେ ହଉଥିଲୁ। ଏବେ ପିଲା ତାଙ୍କର ଆଉ ହ ମଜା ନାଇ ପିଲା ନାହାନ୍ତି ବା ମାନେ ବୁଝିପାରୁଚ। ଆମ ଭଳିଆ ଆମେ କେତିକ୍ ଗୋଟେ କ୍ଲାସ ରେ କେତିକି ପିଲା ଥିଲୁ ଜାଣିଛ ନା ମାନେ ପଚାଶ ପଚାଶ ଶହେ ପିଲା ଥିଲୁ। ଖାଲି ଟେନ୍ଥ୍ କ୍ଲାସ୍ ରେ କି ନାଇନ୍ଥ୍ କ୍ଲାସ୍ ରେଆମ ଏଇଠି କଣ କହିଲ ମାନେ ଆମ ଦି ତିନ୍ ଟା ଯୋଉ ସ୍କୁଲ୍ ଅଛି ଆମର ଏଠି ମାନେ କମ୍ପିଟିସନ୍ ହେଲା। ଫାଷ୍ଟ ହେଲା। ଆମ ସ୍କୁଲରେ ସବୁଠୁ ହାଏଷ୍ଟ ପିଲା ଥିଲେ। ହେଇ ହେଇ ଲାଷ୍ଟ କୁ ପଳେଇ ଗଲେ ପାଞ୍ଚ ଛ ପାଞ୍ଚ ଜଣ ହେରିକା ପିଲା ପଳେଇଗଲେ। ତାପରେ ଟିକେ ଟିକେ କମିଗଲେ ଆଉ। ଶହେରୁ ଟି
ଆମର ଏଠି ଜାଣିଚ, ଆ ଆମର ଏଠି ଜାଣିଚ ଖାଲି ସ୍କୁଲ ହିଁ ସ୍କୁଲ।
ଓହୋ।
ମାନେ ପ୍ରତି ଗାଁ ରେ ଗୋଟେ ଗୋଟେ ସ୍କୁଲ।
ଆ ନା ଏବେ ହେଇଗଲା ନା ଏବେ ହେଇଗଲା ନା ପ୍ରତି ଗାଁରେ।
ଏବେ ନାଇଁ ଆମେ ପଢିବା ସମୟରୁ ହିଁ।
ସମୟରେ ଦେନ୍ ମାନେ ଆମର ଏଠି ମାନେ ଷ୍ଟା ୱାନ୍ କ୍ଲାସ ରୁ ବୋଧେ ଫାଇବ୍ ଫାଇବ୍ କ୍ଲାସ୍ ପର୍ଯ୍ୟନ୍ତ ରହୁଚି। କିନ୍ତୁ ମାନେ ବଡ କ୍ଲାସ ପର୍ଯ୍ୟନ୍ତ ସେମିତି ନଥିଲା।
ନା ନା ଆମର କଣ କହିଲ ଆମର ଆମର ମାନେ ଉଁ ପ୍ରତି ଗାଁରେ ଗୋଟେ ଗୋଟେ ସ୍କୁଲ ଅଙ୍ଗ୍ ଅଙ୍ଗନବାଡ଼ିରୁ ଦଶମ ଯାଏ। ତ ନିଜ ଗାଁ ଛୁଆ ନିଜ ଗାଁରେ ହିଁ ପଢିଲେ।
ହଁ ହୁଁ
ନିଜ ଗାଁ ଛୁଆ ନିଜ ଗାଁରେ ପଢଲେ ଗୋଟେ କ୍ଲାସରେ ଟିଉସନ୍ ହେଲା ଭଳିଆ ପିଲା ଥିବେ। ତ ମାନେ ତିରିଶ ଜଣ କୋଡିଏ ଜଣ ମାନେ ଗୋଟେ କ୍ଲାସରେ ତୁ ରହିଲେ ତାହେଲେ ଭାବ ଛୁଆକୁ କେମତି ପଢେଇବେ ଆଉ ତ ଏଇଠି ତ ଗୋଟେ ଗାଁରେ ହିଁ ଗୋଟେ ସ୍କୁଲ ନିଜ ଗାଁ ଛୁଆ କିଏ ଛାଡିବ କି ଆମର ଯଦି ଏଠିକି ବାହାର୍ କରିବେ ଏଇ ଆମ ଯୋଉ ପାଖ ଏରିଆଟାରେ ଯେଦି ଦେଖିବ ତିରିଶଟା ପାଖାପାଖି ସ୍କୁଲ ବାହାରିବ।